ହଁ
କଣ କରୁଛ
ନାଇ ମୁ ଖରା ବେଳେ ଖାଇକି ଟିକେ ଶୋଇଥିଲେି ଏବେ ହେଇ ଉଠିଲି ନା ନା ମୁଁ ଖରାବେେଳେ ଖାଇଥିଲି ନା ଏ ଖାଇକି ଶୋଇଥିଲେି ଏବେ ହେଇ ଉଠିଲି ଆଉ
ଓ ଆଚ୍ଛା ମୁଁ ଶୋଇଥିଲି
ଶୋଇଥିଲ
ମୁଁ ଖରା ବେଳେ ଶୋଇପାରୁଥିଲି ଉଠିକି ଏବେ ଖାଇଲି ଖାଇକି ଛାତ ଉପରେ ବୁଲୁଛି
ତ ତମେ ଏତେ ଡେରିରେଖାଅ
ନା ନା ଦେରି ତ ଖାଇନ ମାନେ ମୁଁ ଖାଇବାାରଚ ସକାଳ ଖାଇବାଟା ବହୁତ ଲେଟରେ କରିଥିଲି ତା ଆଉ ଭୋକ ଲାଗିଲାନି ଶୋଇପାରୁଛି ତ ଶୋଇଛ ତ ଶୋଇଛ ଉଠିକିନା ଯେତେବେଳେ ଉଠିଲେ କହିଲେ ହଉ ଖାଇଦେ ଖରାପ ତ ଖାଇବୁନି ଏବେ ଖା ଏବେ ଟିକେ ନଳ କଣ ଖାଇଦେଇକି ଛାତ ଭୁଲଛି
ନା ଖାଇବା ଟା ଠିକ ସମୟରେ ଖାଇବା କଥା ନହେଲେ ଦେହ ଖରାପ ହବ ଆଚ୍ଛା ତମେ ଆଚଛା ତମେ ଖାଇବାରେ ପୃଷ୍ଟିକର ଖାଇବା ଖାଅ କି ଏମିତି ଏଣୁ ତେଣୁ ଖାଦ୍ୟ ଖାଅ
ନା ନା ନା ପୃଷ୍ଟଟି ଘର ଖାଇବା ଯେମିତି ଶାଗ ହେଲା ସବୁ ପନିପରିବା ନୁହେଁ କି ଖାଲି ତେଲ ଭାଜି ଜିନିଷ ତ ମୁଁ ଏତେ ଖାଏନି ଯାହା ହେଲା ଶାଗ ହେଲା ଯେମିତି କଣନ୍ତ ମାଣ୍ଡିଆ ହେଲା ଏଇଗୁଳିା ସବୁ ମତେ ବହୁତ ଭଲ ଲାଗେ ମାଣ୍ଡିଆର ମତେ ମାଣ୍ଡିଆ ଯାଉ ବନେଇକ ଖାଇବାକୁ ଭଲ ଲାଗେ ତାର ପରଟା ବନେଇକି ଖାଇବାକୁ ଭଲ ଲାଗେ ପାଳଙ୍ଗ ପର ଟା ଭଲ ଲାଗେ ଏବୋର ୍ରଏ କର କେବେ ଖାଇଛ
ସେଇଟା ବନ୍ଦ କର ସିଏ କଣ ଟୁ ତି
ହଁ କେବେ ପାଳଙ୍ଗ ପରଟା ଖାଇଛ
ହଁ ହଁ ଆମର ତ କେବେ ମୋ ବୋଉ କରେ ନା ଆମର ଆସେ ନା କିନ୍ତୁ ମୋ ଭାଉଜ ହଉ ମୋ ବଡ ଭଉଣୀ ହଉ ବଡ ବାପା ଘର ହଉ ତାଙ୍କର ସବୁ କରିକି ଦିଅନ୍ତି ଭଲ ଲାଗେ ଏଟା ଖାଇବା କଥା ଦେହ ପାଇଁ ଏଟା ଟା ବହୁତ ଭଲ ଆମ ଉ
ମୁଁ ମଞ୍ଜି ନେଇ ଆସେ ମଞ୍ଜି ନେଇ ଆସେ ଛାତ ଉପରେ କୁଣ୍ଡ ଅଛି ମୋ ଫୁଲ ଗଛ ମାନେ ଗଛ ଲଗେଇବାକୁ ମୁଁ ବହୁତ ଭଲ ପାାଏ ତ ଛାତ ଉପରେ କୁଣ୍ଡ ଗୁଡ଼ା ଅଛି ମୁଁ ସେଇଠି ମଞ୍ଜି ଗୁଡ଼ା ବୁଣି ଦିଏ ସେ ଯେତେବେଳେ ହବ ବଡ ବଡ ପଥର ହେଇଯିବ ପଥର ବ କାଟିକି ନେଇଯିବ ତାପରେ ପୁଣି ସେ ବତର ଛୋଟ ଗଛ ଗୁଡା ବଡହେଲା ଅପେକ୍ଷା କରିବି, ମେଥି ଶାଗ, ମେଥି ଶୁଣୁଛ ନା?
ହଁ, ହଁ, ହଁ, ହଁ, ହଁ । ଜାଣିଛି।
ହଁ, ସେ ମିଠି ଶାଗ ବି ମୁଁ ଛାତ, ମାନେ ଛାତ ଟାକୁ, ମୁ ଗୋଟେ ଛୋଟ ଯୋଉ ମିନି ଗାର୍ଡେନ, ଯୋଉ ଛୋଟ ବଗିଚା, ମୁଁ ବନେଇ ଦେଇଛି, ସେରେ ସବୁ ପ୍ରକାର ଗଛ ମୁଁ ଲଗେଇଛି।
ପ୍ରୟାସ କରିବା କଥା, ସବୁ ପ୍ରକାର ଜିନିଷକୁ ଆପଣୈବା ପାଇଁ ଖାଲି ନୁହେଁ, ଯେ ଯାହାର ବିଲ ଅଛି, ସେମାନେ ହିଁ ଗଛ ଲଗେଇ ପାରିବେ। ଆମେ ବି ଲଗେଇ ପାରିବା, ଛାତ ଉପରେ ବି ଆମେ ଭଲ ଲଗେଇ ପାରିବା, ହୁଁ, ହୁଁ, ପାଖରେ
ସେଠି ବି ଆମର ଚାଷ ହୁଏ, କିନ୍ତୁ ମତେ ଗୋଟେ ଭଲ ଲାଗେ, ଛାତ ଉପ ସବୁ ଜିନିଷ ଲଗେଇବାକୁ, ଗଛ ପତ୍ର ମତେ ବହୁତ ଭଲ ଲାଗେ ।
ଏମିତିରେ ବି, ଛାତ ଉପରେ ଗଛ ଲଗେଇଲେ, ଆମ ଖରା ଦିନେ କଣ, ବହୁତ ଗରମ ହୁଏ, ଗଛ ଟା ଯଦି ଲଗେଇବା, ତା ଦେହରେ ଆମେ ପାଣି ଦବା, ଛାତ ଉପରେ ଥଣ୍ଡା ହବ, ଯାହା ଫଳରେ ଆମକୁ ବି ଟିକେ ଥଣ୍ଡା ଲାଗିବ, ଅଧିକ ଗରମ ହବନି।
ହଁ, ସେଟା ତ ଠିକ କଥା, କିନ୍ତୁ ଏବେ ଯୋଉ ଯେମିତି ଗରମ ହଉଛି, ଏବେ ଖରାଦିନେ ଡିଗ୍ରୀ କେତେ, ପଇଁଚାଳିଶ ଡିଗ୍ରୀ ଯାଏ ଯାଉଛି ତାପମାତ୍ରା ତ, ଯଦି ଆମେ ଜଣେ ଯଦି ବର୍ଷକୁୁ ଦଶ ଏଇ ପନ୍ଦରଟା ଗଛ ବି ଲଗେଇବ, ନା, କିଛି ମାତ୍ରାରେ ତ ଗରମ ଟା କମି ଯାଇପାରେ ନା?
ହଁ, ବହୁତ ମାତ୍ରାରେ ଗରମ କମିବ।
ସେତିକି ଗଛ ଲଗେଇବି।
ଆଉ, ତମର ସେଠି ଯୋଉ ବିଲ ମାନଙ୍କରେ ଚାଷ ହେବାର, କେବେ ଦେଖିଛ ନା?
ହଁ, ଆମ ଚାଷ ହୁଏ, ପାଖରେ ମାନେ ବାଦମ ବୁଣା ହେଇଥିଲା, ମୁଁ କିନ୍ତୁ ଆମ ଘର ପାଖରେ ପୁରା ବିଲ ଗୁଡା ସବୁ ଲାଗିଛି, ଘର ପାଖକୁ ପାଖ। ମାନେ, ଏଇଠି ଆମ--ବ୍ ଘର ନା, ମାନେ ହାଫ କିଲୋମିଟର ଛାଡି ଦବ, ସବୁ ବିଲ।
ହଁ, ଆମର ବି ପାଖରେ ବିଲ ଅଛି ।
ଆମର ଏବେ ସବୁ ଗୋଟେ
ସେଠି, ହଁ, ଆମର ବି ଏଠି ଆଖ ଲଗାଯାଏ, ତମେ କେବେ ଆଖୁ ଯାଇକି ଆଣିଛ ନା?
ଆମ ପିଲାବେଳେ ବହୁତ ଆଣିଛି ।
ହଁ, ଆଚ୍ଛା, ତମେ ଜାଣିଛ କି? ଆଖୁରୁ କଣ କଣ ସବୁ ଜିନିଷ ତିଆରି ହୁଏ, କଣ?
ହଁ, ଆଖରୁ ଗୁଡ, ଗୁଡ ତିଆରି ହୁଏ । ଚିନି ତିଆରି ହୁଏ, ବେଶୀ ତ ଆମର ଗୁଡ, ଏପଟେ ବି ଗୁଡ ଅନ୍ଧା ଯାଏ, ମାନେ ଆଖୁଟାକୁ ହାଣିକି ଆଣିବେ ବିଲରୁ, ସେଇଠି ପ ପଡିଆ କରିକିନା, ମାନେ ପଡିଆ ଯୋଉଠି ଥିବ, ସେଇଠୁ ଆଖୁ ଆଣିବେ, ସେଇଠି ଗୁଡ ରାନ୍ଧିକି ବାହାରକୁ ଦିଅନ୍ତି ।
ତମେ ଜାଣିଛ, ଚିନି ବଦଳରେ ଆମକୁ ଗୁଡ ସବୁବେଳେ ଖାଇବା କଥା ।
ହଁ, ଗୁଡ ଟା ଚିନି ଅପେକ୍ଷା, ଗୁଡ ଟା ବହୁତ ଭଲ । ଏଇ ନା, ମୁ ଶୁଣି ହଁ, କଣ କହୁ କାଲି ମୁଁ ଶୁଣିଥିଲି ଚିନି ରେ କିଛି କେମିକାଲ ମିଶୁଛି ଯୋଉଥିପ କି ତା କଲର ଟା ଧଳା ଆସେ
ହଁ ଯ ହଁ ଠିକ କଥା କହିଲ
ଆଉ ଗୁଡ଼ ଟା ଖାଇବା ଏଥିପାଇଁ ଭଲ କି ସେଠାରେ କିଛି ବି କେମିକାଲ ଜିନିଷ ମିଶେନି ରାସାୟନିକ ପଦାର୍ଥ
ଆଉ ତମର ସେଠି କଣ ପୋଖରୀ ନଈ ନାଳ ଏଗୁଡା ସବୁ ଅଛି ନା ନା ଏମିତି ଶୁଖିଲା
ନାଇଁ ଆମର ଏପଟେ ପୋଖରୀ ତ ନାହିଁ କିନ୍ତୁ ଯୋଉ କେନାଲ ଯାଇନି ଯୋଉ କେନାଲ ସେ କେନାଲ ଗୋଟେ ସେଟେ ଅଛ-
ନାଇଁ ଆମର ବି ଏଇଠି ଅଛି ନା ଆମର ଏଠି ଆମ ଘର ପଛକଡ ଗଟା ଅଛି ଏଇଟା ବହୁତ ଜାଗା ମାନେ ବହୁତ ଆଡେ ଯାଇଛି-
ନଈ
ଏଟା ହଁ ଏଟା ଗୋଟେ ଖରସୁଆ ନଈ ର ଗୋଟେ ଶାଖା ନଈ ଗୋଟେ ଏପଟେ ଆସିଛି ହେ ବହୁତ ବହୁତ ଆଡେ ଯାଇଛି
ନଈକଳି ପିଲା ବର୍ତମ ପହଁରା ଶଖିଛ ନା
ଆରେ ନାଇଁ ନାଇଁ ମୁଁ ତ କେବେ ପହଁରା ମାନେ ମୁଁ ଚେଷ୍ଟା କରିଛି କିନ୍ତୁ ପାଣି ପୁରା ମୁଁ କେତେ ଥର ପିଇ ଦେଇଛି ହଁ ଆମ ଘରେ ମୁଁ ବହୁତ ଶିଖିଥିଲା ମୁଁ ବାପା ବି ଶିଖି ନାହାନ୍ତି ମୁଁ ବୋଉ ସବୁ ପ୍ରକାର ପହଁରା ଶିଖି ମାନେ କରିଦିଏ।
ନା ଆମର ଏଠେ ତ ନାଇଁ ହୁଁ
ପହଁରା କିନ୍ତୁ ଶିଖିବା କଥା।ମାନେ ହଁ ଜୀବନରେ ଥରେ ପହଁରା ଟା ଶିଖିବା କଥା ବହୁତ ଜରୁରୀ ଏଟା ଆମର ପାଇଁ
ଆମର ଏ ପଟେ ତ ନଈ ନହିଁ ଯୋଉ କେନାଲ ଅଛି, ସେ କେନାଲ ରେ ବି ପହଁରିବାର ମାନେ ଏତେ ଭଲ ସୁବିଧା ନାହିଁଛି ଯେ ଆମେ ପହଁରା ଶିଖିବ
ଆଛା ତମର ସେ ଟିକେ ପହଁରା ତମର ସେ ଟିକେ ପହଁର ଶୁଖିଯାଏ ନା କେ ଯୋଉ ଗୋଟେ ଶାଖା ନ ଏଇଟା ଶୁଖିଯିବ ବର୍ଷା ନହେଲେ ଆଉ ତମର ସେଠିକି ପହଁରା ଶିକାନ୍ତି ନା
ପହଁରା ଶିଖାନ୍ତିନି
ନାଇଁ ଆମର ଏପଟେ ଜଣେ ଅଛନ୍ତି।ତମେ ଯଦି କେବେ ପହଁରା ଶିଖିବାକୁ ଚାହିଁବ ତେବେ ଏଠିକି ଆସିବ ଶିଖିବା ପାଇଁ।
ହଁ ହଁ ନିଶ୍ଚ ଯିବି
ଏ ସେପଟେ ମୁଁ କଣ ବହୁତ ଛୁଆ ହଁ ହଁ ବହୁତ କାମରେ ଆସିବ ସୁଇ ଆମର ଏଇ ପହଁରାରେ ହିଁ ତ ବହୁତ ସାରା ଛୁଆ ଅଛନ୍ତି ଯୋଉମାନେ କି ଆମ ଭାରତ ପାଇଁ ଆମ ଦେଶ ପାଇଁ କାମ କରୁଛନ୍ତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ହଁ
କିଛି ତ କିଛି ଯୋଉ କୁହନ୍ତି ନଈକୁଳିଆ ପିଲା ହେଇକି ପହଁରା ଶିଖିନ କଣ ଜାଣିଛ ତମେ?
ଶିଖିବା କଥା ନା
ଶିଖିବା କଥା ମୋର ବି ବହୁତ ସାଙ୍ଗ ଅଛନ୍ତି ଯୋଉ ମାନଙ୍କୁ ଘର ନଈ ପାଖରେ ମୁଁ ଆଗେ ତାଙ୍କୁ ପଚ ସେ ଏ ତୁ ପହଁରା ଶିଖିଚୁ ନା?
ଆ ଆମର ବି ଏପଟେ କଣ ଆରେ ତମର ସେଠି ଯୋଉ ତାଳ ଗଛ ଅଛି ନା?
ହଁ ହଁ ତାଳ ଗଛ ଅଛି ଯଁ ଦେଖିଛ ନା ତାଳ ଗଛ ଯୋଉ ଘର ଚଟିଆ ବର୍ଷା କରନ୍ତି।
ହଁ ହଁ ଦେଖିଲ ମାନେ ଏତେ ଛୋଟ ଜୀବଟେ ହେଇକି ବି ତାର ଏତେ ବୁଦ୍ଧି ସେ ମାନେ କେତେ ସୁନ୍ଦର ଘର
ମାନେ ସେ ଗୋଟେ ଗଛରେ ପଚିଶ କି ତିରିଶ ପାଖାପାଖି କି ତାଠୁ ବେଶୀ ବର୍ଷା ସେ କରନ୍ତି ଗୋଟେ ଗଛରେ।
ଦେୟ ଟିକେ ଵ ହଁ ବହୁତ ଭଲ ଦେ
ଯେତେବେଳେ ପବନ ବହୁତ ହୁଏ ସେ ବର୍ଷା ଗୁଡାକୁ ଦେଖ ତାପରେ ସେଠି ଦୋଡି ଖେଳିଲା ପରିକା ଝୁଲୁଥିବେ ସେଥିରେ ଯୋଉ ଚଢେଇ ବହୁତ ସୁନ୍ଦର ଲାଗେ ସେ ଦୃଶ୍ୟ ସବୁ ଦେଖିବାକୁ।
ସେମିତି ବନେଇଥାନ୍ତି ଯେ ଏତେ ବର୍ଷା ଏତେ ମାନେ ପବନ ହେଇକି ବି ସେଟା ତାର କିଛି ହୁଏ ନା।
କାଇ ସେ ବସା ଛିଡିି କି ତଳେ ପଡ଼ିଯାଏ କିନ୍ତୁ ସେ ବସା ଟା କେବେ ଭାଙ୍ଗେନି।
ଆଉ ତମେ ସେଇ ଯୋଉ ତାଳ ଗ ଗଛରେ ଯୋଉ ଫଳ ଟା ଖାଇଛ ତ?
ତାଳ ସଜ
ହଁ ତାଳ ସଜ ଏମିତି
ହଁ ସେ କଞ୍ଚା ବଳେ କଞ୍ଚା ବେଳେ ଯୋଉଟା ବାହାରେ ସେଟାକୁ କୁହନ୍ତି ତାଳ ସଜ ତାପରେ ସେ ପାଚି ଗଲା ପରେ ସେଥିରେ ଆଣିକି ସେ ପିଠା ବନାନ୍ତି। ତା ରସ କୁ ବାହାର କରିକିନା ହଁ ହଳଦିଆ ରଙ୍ଗର
ହଁ ତାପରେ ସେ ତବେ ସେଟାକୁ ଖାଇ ସାରିଲା ପରେ ତାକୁ ପୋତି ଦିଅନ୍ତି ତାପରେ ସେଟା ଗଜା ହେଇଯାଏ।
ଟା କୁମାର ପୂର୍ଣ୍ଣିମା ବେଳକୁ ପୂଜା ହୁଏ।
ହଁ ଧଳା କଲର ବହୁତ ମିଠା ଲାଗେ ନା ଭଲ ଲାଗେ ଖାଇବା ପାଇଁ।
ଭୋଗ ହୁଏ କୁମାର ପୂର୍ଣ୍ଣିମାକୁ ଦେଖୁଛ ଗୋଟେ ଫଳ ସେ ମାନେ ତିନି ପ୍ରକାର
ହୁଁ।
କଞ୍ଚା ଥିଲାବେଳେ ପାଚି ଗଲା ପରେ ତାପରେ ଶେଷରେ ତା ଯୋଉ ଖୋଳ ଟା ରହୁଛି ସେଥିରୁ ବି ତା ଗଜକୁ ବି ସେ ଖାଉଛନ୍ତି।
ଗଜ ଖାଇ ସାରିଲା ପରେ ବି ତାକୁ ଶିଖେଇ ଦିଅନ୍ତି ଶୁଖି ସାରିଲା ପରେ ତାକୁ ଆମେ ଜାଳ ଭାବରେ ବ୍ୟବହାର କରନ୍ତି ହଁ ଦେଖ ଜାଳ ଭାବରେ ବ୍ୟବହାର କରନ୍ତି ପୁଣି ଜ ଜଳି ସାରିଲା ପରେ ସେଟା ପାଉଁଶ ବି ହେଇଯାଏ ଆମେ ପୁଣି ତାକୁ ପାଉଁଶ ଖତ ଆକାରରେ ବ୍ୟବହାର କରନ୍ତି।
ସବୁ କିଛି ଜିନିଷ ପ୍ରକୃତିରେ ମିଳୁଥିବା ସବୁ ଜିନିଷ ତାମରା ଦରକାର ବାସ୍ ତାକୁ ସଠିକ ଉପାୟରେ ବ୍ୟବହାର କରିବା ଉଚିତ।
ଆଚଲଛା ତମେ ସଠିକ ଭାବରେ ବ୍ୟବହାର କର ତ?
ହଁ ମୁଁ ତ ମାନେ ମୋ ଦ୍ଵାରା ଯେତେ ସମ୍ଭବ ମୁଁ କରେ।
ହଁ ମୁଁ ବି କୌଣସି ଜିନିଷକୁ ନଷ୍ଟ କରିବା କଥା ନୁହଁ ସବୁ ଜିନିଷରେ କିଛି ନା କିଛି ଉପକାରିତା ଅଛି ଯେମିତି ଆମେ ତମେ ଗୋଟେ ଗପ ଶୁଣିଥିବ ଶୁଖିଲା ପତ୍ରରେ ବି ଗୋଟେ ତାର ବ୍ୟବହାର ଅଛି। ତାକୁ ନଷ୍ଟ କରିବା କଥା ନୁହେଁ।
ତୃତୀୟ ଶ୍ରେଣୀରେ ଥିଲା।
ହଁ ସବୁ ପତ୍ରର ବି ମଧ୍ୟ ସବୁ ପତ୍ରର ମଧ୍ୟ ଉପକାରିତା ଅଛି ତମେ ପିଜୁଳି ଗଛର ପତ୍ରକୁ ବି ଖାଆନ୍ତି।
ହଁ ପିଜୁଳି ପତ୍ର ଖାଆନ୍ତି ତା ଆଉ କୁହନ୍ତି ଯେ ତା ଡାଳକୁ ଯଦି ଆଣିକି ଦାନ୍ତ କାଢି ଭାବରେ ବ୍ୟବହାର କରିବ ଦାନ୍ତ ମଜବୁତ ହୁଏ ଏମିତି କଣ କ
ହଁ ଦାନ୍ତ କାଠି ଭାବରେ ବ୍ୟବହାର କରନ୍ତି ହଁ।
ଯା ମାନେ ଯା ଦାନ୍ତ ବିନ୍ଧୁଥିବ କି କଣ ହଉଥିବ ସେଟାରେ ଭଲ ହେଇଯାଏ।
ନା ମୁଁ ତ ଘସେ। ମୁଁ ବହୁତ ସମୟରେ ଏଇ ନ ଦୁକ ଆମର ତ କଣ କହିଲୁ ପିଜୁଳି ଗଛର ଦାନ୍ତ କାଠି ମୁଁ ଘଷେ।
ହେଲା କି?
ମିଠା ନାଇଁ କଷା ଲାଗେ ନା।
ମତେ ତ ମିଠା ମିଠା ଲାଗେ।
ଆଛା ତ ତମକୁ ମିଠା ଲାଗେ ଆଉ।
ମୋତେ ମିଠା ଲାଗେ କଣ ପାଇଁ କେଜାଣି।
ନଡିଆ ଗଛର ହଁ ନଡିଆ ଗଛରେ ବି ଆମେ ଦେଖି ନଡିଆ ଗଛ ଆଉ ତାଳ ଗଛ ହଉ ଦୁଇଟା ଯାଙ୍କ ଏକା ପ୍ରକାର ଦେଖାଯାଆନ୍ତି।
ନା ନା ନ
ହଁ ଆ ପତ୍ରରେ ଟିକେ ଲମ୍ବା ଆ ପତ୍ରରେ ଟିକେ ଲମ୍ବା ପତଳା ପତ୍ର ଆର ଟିକେ ମୋ ମୋଟା ମୋଟା ତମେ ନଡିଆ ଗ ନଡିଆ ଗଛର ଅଗର ଗୋଟେ ଥାଏ ଯେତେବେଳେ ହଣା ହୁଏ ଗଛ ନଡିଆ ଗଛ ତା ଅଗରେ ଧଳା ଧଳା ଥାଏ ସେଟା କେବେ ଖାଇଚ?
ନଡିଆ ଗଛର ନା।
ସେଟା ବି ସେ ପୁରା ବଢିଆ ଲାଗେ ପୁରା ମିଠା ମିଠା ଲାଗେ ଯେମିତି ଆମ ନଡିଆ ଭିତରୁ ତାର ଧଳା କଲର ଟା ଯୋଉ ବାହାରିଲେ ଯେମିତି ଲାଗେ କଞ୍ଚା ବେଳେ ପୁରା
ହୁଁ ଆ ନା ମୁକେବେ